ମୋ ବିଷୟରେ ଆମ ଜେଜେ, ଜେଜେମା ଆଇ, ଅଜା ଏମାନେ ବହୁତ ଜାଣନ୍ତି ଆ ବହୁତ ଭଲସେ ଜାଣିଥିବେ। ଆଉ ସେମାନଙ୍କ ସହିତ ଡିସକସନ କଲେ ବଢିଆ ମଜା
ହଁ ତାଙ୍କ ପାଖରୁ ତାଙ୍କ ତାଙ୍କ ମୁହଁରୁ ଶୁଣିଲେ ଏସବୁ କଥା ଭାରି ଖୁସି ଲାଗେ। ଇଚ୍ଛା ହୁଏ ଶୁଣୁଥିବା ଶୁଣୁଥିବା ମାନେ ମୋତେଭାରି ଭଲ ଲାଗେ ଜେଜେମା ଯେତେବେଳେ କୁହନ୍ତି ଏଇ ସବୁ ବିଷୟରେ କି ଠାକୁର ଗ୍ରନ୍ଥ ବିଷୟରେ କି କିଛି ବି ଅଲଗା ଭୂତ କଥା କି ଅସୁର ଅ ମାନେ ଗପ ଏଗୁଡା ବିଭାରି ଶୁଣିବା ପାଇଁ ଭାରି ଭଲ ଲାଗେ। ହଁ ସବୁ କାହାଣୀ ଶୁଣିବା ଭାରି ଭଲ ଲାଗେ।
ଲାଗେ ଜେଜେମା ପାଖରେ କି ଜେଜ ପାଖରେ ବସିକି ଗପ ଶୁଣିବା ପାଇଁ।
ଏବେ କିନ୍ତୁ ଏବେ ଫୋନ ଟା ହେଇକି ବହୁତ ଗୁଡାଏ ଗୋ ଜିନିଷ ଏଇ ସବୁ ପିଲାଳିଆମି ଗୁଡା ସବୁ ପଳେଇଲା।
ପଳେଇଲା ସମସ୍ତେ ଫୋନରେ ବ୍ୟସ୍ତ ରହିଲେ। ଆଉ ବସିକି କେହି କାହା ପାଖରେ ଆଉ କଥାବାର୍ତ୍ତା ବି ହଉନାହାନ୍ତି। ଏଇ ଜିନିଷ ଗୁଡା ଆମେ ବେଶୀ ମିସ୍
ନା ନା ପୁ ଯେତେବେଳେ ଆମର ଗୋଟେ ବି ନୂଆ ପିଲାଟେ ହଉଛି ସେତେବେଳେ ତାକୁ ମାନେ ଫାଷ୍ଟରୁ ତାକୁ ପୁରା ଭଲସେ ଗଢିବା କଥା କି। ତାକୁ ବିଲକୁଲ ଫୋନ ଆମେ ଦବାନି ତାକୁ ମାନେ ଆମେ ନିଜେ ବହୁତ ତା ସହିତ ମିଶିବାକୁ ଚେଷ୍ଟା କରିବା। ବହୁତ ଲୋକଙ୍କ ସହିତ ମିଶେଇବା ପାଇଁ ଚେଷ୍ଟା କରିବା ହଁ। ହଁ ସେ ସେତେ ଲୋକଙ୍କୁ ଚିହ୍ନିବ ବୁଝିବ ଆଉ ମୋବାଇଲକୁ ବି
ଆଉ ହଁ ମୋବାଇଲଠୁ ଦୂରରେ ରହିବ ଆଉ ସେ ବେଶୀ ପସନ୍ଦ ବି କରିବ କି ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ବସିବା ପାଇଁ ଉଠିବା ପାଇଁ।
ମୁଁ ଦେଖେ ଯେ ମ୍ୟାକ୍ସିମମ ଛୁଆ ମାନେ ବହୁତ ଅଧିକା ଛୁଆ ଅଧିକା ରୁ ଅଧିକା ଛୁଆ ତ ମୋବାଇଲ କୁ ପସ କରନ୍ତି କିନ୍ତୁ ମୁଁ ଏମିତି ବି ପିଲାଙ୍କୁ ଦେଖିଛି ଛୋଟ ଛୁଆଙ୍କୁ ତାଙ୍କୁ ମୋବାଇଲ ଦଉଥିବ ସେ ତମଠୁ ନେବେନି। ବିଲକୁଲ ମୋବାଇଲ ମୁଁ ମୋବାଇଲ କଣ କରିବି ମୁଁ କାହଁକି ନେବି ମୋବାଇଲ ମୋର ମୋବାଇଲରେ କାମ କଣ ଏଇଭଳିଆ କଥା ର୍ବାତ୍ତା କରୁଥିବେ ଆଉ ସେମାନେ ସେତିକି ଲୋକଙ୍କ ସହିତ ମିଶିଛନ୍ତି ସେମାନେ ଖେଳୁଥିବେ କିଛି କିଛି ନ କିଛି ଯଦି କିଛି ନ ପାଇବେ କାଠି କୁଟା ଗୋଟେଇ କି ଆଣି ଖେଳୁଥିବେ କିନ୍ତୁ ନ୍ତୁ ମୋବାଇଲ ଫୋବାଇଲ ଧରିବେନି
ସେଇଟା ଭଲ କିନ୍ତୁ ଯେତେ କିନ୍ତୁ ଆ ପିଲାଙ୍କୁ ବି ଦୋଷ ଦେଲେ କିଛି ନାହିଁ ଯେ ଆମେ ମାନେ ବେଶୀ ୟୁଜ କରୁଛୁ ବୋଲି ସେ ଦେଖୁଛ ନ୍ତି କଣ ଆମ ସହିତ ମାମା କଥା ହଉନି କି ବାବା କଥା ହଉନାହାନ୍ତି।
ନା ନା କିନ୍ତୁ ମୋବାଇଲ ଟା ବି ପୁରା ସେମତି ଖରାପ୍ ବୋଲି ସେଟା ବି ନୁହଁ ମୋବାଇଲରେ କେତେ ଭଲ ଜିନିଷ ବି ଅଛି ମୁଁ କହିବା କଥା ପିଲାଙ୍କୁ ସେ ସେତିକି ଆମେ ଉମ ସେତିକି ଆମେ ତାଙ୍କୁ ମାନେ ଗାଇଡ କରିବା ଯେ ଯେ ଯେମିତି ସେମାନେ ଯୋଉ ଟାଇମ୍ ରେ ଯୋଉ ଜିନିଷ ଟା କରିବା କଥା ସେଇ ଟାଇମ୍ ରେ ସେଇ ଜିନିଷ ଟା କରିବେ ମାନେ ମୋବାଇଲ ସପୋଜ ଆମେ ମୋବାଇଲ ରେ ଉମ ଆମେ କିଛି ଗୋଟେ ଧର ପଢା ହଉଛି ମୋବାଇଲରେ କିଛି ଗୋଟେ ଭଲ ଆ ଏବେ ଯୋଉ ସବୁ ମୋବାଇଲ ଟ୍ରିକ୍ ଗୁଡ଼ା। ଆସିଲାଣି ସପୋଜ ଆମେ ଗଣିତ ର ଯୋଉ ସବୁ ଟ୍ରି ଟ୍ରି ଆମେ ସେତେବେଳେ ଜାଣିଥାନ୍ତେ ତାହେଲେ ଆମ ପାଇଁ ବହୁତ ଭଲ ହେଇଥାନ୍ତା ହଁ। ତ ସେଇ ସବୁ ଜିନଷ ଆମେ ଛୋଟ ଛୁଆଙ୍କୁ ଶିଖ ଶିଖେଇବା ପାଇଁ ବି ଚେଷ୍ଟା କରିପାରିବା ଫୋନରେ ତ କିନ୍ତୁ ସି ସି ସେଇ ଜିନିଷ ଗୁଡାକୁ ଆମେ ଯଦି ରେଗୁଲାର କରିଦବା ପୁରା ସବୁବେଳେ ନୀତିଦିନିଆ କରିଦବା ତାହେଲେ ପିଲା ଖରାପ ହେଇଯିବେ ଆମେ ତାଙ୍କୁ ଧି ଅଳ୍ପ ଅଳ୍ପ କିଛି କରିକି ଏଇ ଟ୍ରିକ୍ ଗୁଡ଼ା।
ମୁଁ ଏଇଟା କଣ କରେ ଆଗେ ନିଜେ ଶିଖେ ସେଥିରୁ ତାପରେ ମୋ ପୁଅକୁ କୁହେ କି ଏମିତି କରିବା ପାଇଁ ମୋବାଇଲ ଦେଖେଇ କଲେ ତ ତାର ଅଭ୍ୟାସ ହେଇଯିବ। ସେଇଥିପାଇଁ ମୁଁ ଆଗେ ନିଜେ ଶିଖିକି ଚେଷ୍ଟା କରେ ତା କୁ ଶିଖେଇବା ପାଇଁ।
ଛୁଆ ଅଛନ୍ତି ମୋର ସାନ ବାପାଙ୍କ ପୁଅ ଦି ଜଣ ସିଏ କଣ କରନ୍ତି ନା ତା ଙ୍କ ମମି ତାଙ୍କ ପାଇଁ ଗୋଟେ ଟ୍ୟାବ କିଣିଛନ୍ତି ଟ୍ୟାବ ଲେଟ୍ ଦେଲେ କିଣିକି ତାଙ୍କୁ କଣ କରି ନା ସେ ସେ ଟାବଲେଟ ରେ କୌଣସି ମାନେ କିଛି ବି ଆଁ ମାନେ ମାନେ ଅସାଧାରଣ କିଛି ଜିନିଷ ନାହିଁ ସବୁ ଜିନିଷ ମାନେ
ଆଚ୍ଛା।
ଛୁଆଙ୍କ ପାଇଁ ଦରକାରି ସେଠାରେ ଖାଲି ତାଙ୍କର ଗୋଟେ ଆପ୍ ଅଛି ସେ ଆପ୍ ରେ ସେ ଖାଲି ପାଠ ପଢାନ୍ତି ମାନେ ପଢ଼ାନ୍ତି କେମିତି। କେମିତି ଛୁ-ଛୁଆ ଗ୍ରୋ କରିବେ ମାନେ ଏ ବି ସି ଡି ଟାକୁ ଏ ବି ସି ଟାକୁ ସିଏ ପୁରା ଭଲସେ ପଢାନ୍ତି ଯେମିତି ଛୁଆଙ୍କୁ ଇଚ୍ଛା ହବ ହଁ ଆମେ ଟିକେ ପଢୁ ଆମକୁ ଟିକେ ଭଲ ମାନେ ଖେଳ ଟାଇପ ରେ ପଢାନ୍ତି ହଁ। ତ ସେଇ ସବୁ ଜିନିଷ ବି ଖରାପ ନୁହଁ। ଆଉ କିନ୍ତୁ ଯଦି ସେଇ ଜିନିଷଟା ଆମେ ସବୁବେଳେ ଦେଇଦବା ସେଇଟା ଭଲ ନୁହଁ।
ହଁ ସେଇ ଯେମିତି ଆମେ ଗୋଟେ ଦେଖୁଛୁ ଗୋଟେ ରାଇମ୍ସ କୁ ସେମ ସେ ପୁରା ତାକୁ ଅଭିନୟ କରିକି କହୁଛନ୍ତି। ପିଲା ମନେ ରଖିବା ପାଇଁ। କି ଗୀତ ଭଳିଆ ତାକୁ ଗାଉଛନ୍ତି, ଗୋଟେ ଏ ବି ସି ଡି କୁ ଯେମିତି ପିଲା ଗୋଟେ ମନେ ରଖିବ।
ହଁ ଆମେ ବି, ଆମେ ବି ଆମ କଥା ବି କହୁଛି। କି ଆମେ ଛୋଟବେଳେ ନା ନା ଆମେ ବି ଛୋଟବେଳେ, ଯେତେବେଳେ ଗପ ଶୁଣୁ ଥିଲେ ଆମର ପୁରା ଭଲସେ ଆମ ମୁଣ୍ଡରେ ପୁରା ରହିଯାଉଥିଲା। କିନ୍ତୁ ପାଠ ଟା ମନେ ରହୁନଥିଲା କାହିଁକି? ଆମେ ଗପଟାକୁ ସେତକି ଧ୍ୟାନ ଦେଇକି ସୂ ଶୁଣୁଥିଲେ ବୋଲି, ଜେଦି ହଁ।
ଆଉ ମଜା ବି ଲାଗେ ସେତେବେଳେ ଗପ ଶୁଣିବା ପାଇଁ। ଆଉ ଏଇ ଜିନିଷ ଟା ଲିପି କହିଲ, ଏଇ ଜିନିଷ ଟା ମୋ ପୁଅ ଭିତରେ ଅଛି। ସେ ଏନି ଟାଇମ୍ ଖାଲି କହିବ ମୁଁ ଗପ ସୁଣିବିି।
ସିଏ ତ ଏବେ ଦିଟା ଗପ ଆମେ ଯୋଉ, କୁ-ପଢିଥିଲେ ଛୋଟବେେଳେ, ଆଶରେ ଧରିବା ଜନ୍ମ। ଗୋଟେ ଗପ ଥିଲା। ଆଉ ଇଂରାଜୀ ବହିରେ ଥିଲା। ଯୋଉ କୁମ୍ଭୀର ମାଙ୍କଡ ଗପ। ଜାମ୍ମୁ କୋଳି ଖାଇବା। ସେ ଦିଟା ଗପ ପୁରା ଭଲସେ ଶିଖି ଯାଇଛି। ସେ ଦିଟା ଗପକୁ ଏତେ ବଢିଆ ସେ ଶିଖିଛି। ସିଏ କହିବ ମୁଁ କହିବି ମାମା ତମେ ଶୁଣ।
ହା ହା ହା। ବଢଆ ଆଉ।
ସେ ଟିକେ ଗପ ଶୁଣିବା ପାଇଁ, ବେଶୀ ତାକୁ ମଜା ଲାଗେ।
ହଁ ନା ଛୋଟ ପିଲାଙ୍କୁ ସେମିତି ଗଢ଼ିଆ ଦରକାର। କାହିଁ କିନା ସେମାନେ ତାଙ୍କ ଭବିଷ୍ୟତ ବି ଆମ- ଆମ ହାତରେ। ଯେତେବେଳେ ସିଏ ଟିକେ ବଡ ହେଇଯିବେ ଯେତେବେଳେ ତାଙ୍କ ସେ ଯେତେବେଳେ, ମାନେ ଜଣେ ପୁଅଟେ ଅ ସାବାଳ କରୁ। ମାନେ ଯେତେବେଳେ ଉ ଗୋଟେ ବାଳକ ହେଇଥିବ କି, ଇଏ ହେଇଯିବ ସିଏ ସେତେବେଳେ ତାଙ୍କ ଭବିଷ୍ୟତ ସେତେବେଳେ, ତାଙ୍କ ହାତରେ। ଏବେ କିନ୍ତୁ ତାଙ୍କ, ତାଙ୍କରି ଯଦି ଏବେ କିଛି ଅସୁବିଧା ହେଲା। ସେତେବେଳେ ଦାୟୀ ହେଲା ଆମେ।
ଆମେ।
ହଁ। ହଁ ଆମେ ତାକୁ ସେତିକି ଠିକ୍ ଠାକ୍ ସେ ଗଢିଆ ଦରକାର। ଆଉ ଘରେ ଆଜି କଣ ରୋଷେଇ ହବ, ଗାଧୁଆ ବେଳେ?
ରୋଷେଇ ଆଜିଅ ପୁରା ଓଡିଆ, ଶୁଖୁଆ ଆଜି ହବ।
ପୁରା ଓଡିଆ। ନାଇଁ ବୋଧେ ବହୁ ମାଛ ବି କରିପାରେ। ନା।
ଆ ତ ତମେ କଣ? ତମ ପାଇଁ କଣ ହବ?
ଛତୁ ଅଛି ଛତୁ ହବ। ଆଗରୁ ଉଁ ଆଚ୍ଛା ମୋର ଛତୁ କଥାରେ, ଗୋଟେ ମନେ ପହିଲା ଗୋଟେ ବଢିଆ, କଞ୍ଚନ ଫୁଲ ଖାଇଛ କଞ୍ଚନ ଫୁଲ?
ମୁଁ କେବେ ଖାଇନି। କିନ୍ତୁ ମୁଁ ବହୁତ ଲୋକଙ୍କ ପାଖରୁ ଶୁଣିଛି। କଞ୍ଚନ ଫୁଲର ମାନେ ସ୍ଵାଦ ବହୁତ। ଭଲ।
ବହୁତ ବଢିଆ। ବହୁ ଜବରଦସ୍ତ। ପୁରା, ସେଇଟା ବହୁତ ପୁରା ଛତୁ ଛତୁ କୁ ସେ କାଟିବ। ମାନେ ଛତୁ ଟାଇପ ର ତାର, ଛତୁ ପୁରା ଆ- ଶେମ ଟୁ ଶେମ ଛତୁ ଭାଲିଆ ଲାଗିବ। କିନ୍ତୁ ଛତୁ ଠାରୁ, ଏଇଟା ବହୁତ ବଢିଆ ଲାଗିବ। କଞ୍ଚନ ଫୁଲ ତାକୁ ଭାଜି ଦ-ଭାଜିକି ବି ଖାଇପାରିବ। ନହେଲେ ସୋରିଷ ବାଟଣା ଦେଇକି ତାକୁ ଖାଇପାରିବ। ଯିବ।
ଅ ହଁ। କଞ୍ଚନ ଫୁଲ ଆମ ଏପଟେ ମିଳୁନି, ତମ ସେପଟେ କଞ୍ଚନ ଫୁଲ
ମିଳିବ ମୋ ଶାଶୁ ଘର ସାଇଟ୍ ରେ। କି ତାଙ୍କର ଆଉ ଗଛ ଅଛି କି ନାଇଁ। ମୋର ଡେଲିଭରି ଟାଇ ମ୍ ରେ, ମତେ ବହୁତ ଇଛା ହେଇଥିଲା ଖାଇବା ପାଇଁ। ଲିଲି ମତେ ଆଣିକି ବୋହୁତ୍ ଗୁଡେ ତୋଳିକି କୋଉଠୁ ଦେଇଥିଲା। ମୁଁ ଖାଇଥିଲି।
ଓହୋ। ଆଚ୍ଛା ଆଚ୍ଛା।
କେବେ ମିଳୁନି। ସେଟା ଗାଁ ରେ ମିଳିବା କଥା। କଞ୍ଚନ ଗଛ ବି କୋଉଠି ଗୋଟେ ଦେଖିବାକୁ ମିଳୁନି ଆଉ।
ହୁଁ ହଁ ସେଟା ତ ମୁଁ ତ କଞ୍ଚନ ଗଛ ଆଉ ଦେଖୁନି। ହଁ ସୁନ୍ଦର ଦେଖିବା ପାଇଁ ଆଉ ତାକୁ ବି ଖାଆନ୍ତି କାଳେ ବହୁତ ଭଲ ଲାଗେ। କୁହନ୍ତି ସମସ୍ତେ ମୁଁ କିନ୍ତୁ ମୋ ଜୀବନରେ କେବେ ବି କଞ୍ଚନ ଫୁଲର ତରକାରୀ କି ଭଜା କିଛି ବି ଖାଏନି।
କଞ୍ଚନ ଫୁଲ ଯୋଉଠି ଫୁଟିବ ତା ବାସ୍ନା ଟା ଆସିବ ତମେ ଜାଣିପାରିବ ଯେ କାହା ବାଡି ରେ ଗୋଟେ କଞ୍ଚନ। ଫୁଲ ଗଛ ଅଛି।
ହଁ
ହଁ ସେମିତି ତ ବାସ୍ନା ଟା ଆସେ ବଢିଆ ଲାଗେ କିନ୍ତୁ। କିଛି ଧର ପରିବା ଯଦି କିଛି ନାହିଁ ତମେ ବାଡିରୁ। ଦିଟା ଫୁଲ ତୋଳି ଆଣିଲ ତାକୁ ଟିକେ ଭାଜିଦବ ନହେଲେ ତମେ ସୋରିଷ ମସଲା ଦେଇକି କରିବ। ପୁରା ଥାାଳିଆ ଭାତ ଖାଇବ ଗରମ। ଭାତ ବି ହେଲେ ଖାଇବ ପଖାଳ ଭାତ ହେଲେ ବି ଖାଇବ। ବଢିଆ ଲାଗେ କିନ୍ତୁ। କଞ୍ଚନ ଫୁଲ ଟା।
ଆଉ ଆଉ ଘରେ ସବୁ ଭଲ ଅଛନ୍ତି ନା।
ହଁ ହଁ ବହୁତ ଭଲ ଅଛନ୍ତି ଘରେ।
ହପା ହଁ ଆଇଙ୍କ ଦେହ ବି ଭଲ ଅଛି। ଛି ଉଁ ଭଲସେ ଯେହେତୁ ଟିକେ ବୟସ ହେଲାଣି। ଟିକେ ତ ମାନେ ଏପଟ ସେପଟ ରହିବ ତାଙ୍କର। ଟିକେ କୌଣସି ଖାଇବା କୁ ଗୋଟେ ଖାଦ୍ୟଟା ଅଧିକା ଖାଇଦେଲା ବଳକୁ ଟିକେ ହଜମ ହଉନି ନହେଲେ। ଅଧିକା ହଜମ ହେଇଯାଉଛି ତ ଏମତି ଟିକେ ପ୍ରୋବ୍ଲେମ ତ ରହିବ ଆଉ।।
ଆଛା ଆଛା। ମାଇଙ୍କ ଦେହ ଭଲ ତ ଏବେ।
ହଁ ତାଙ୍କ ଦେହ ବି ଭଲ ଆଉ। ଆଉ କଣ ଆଉ ତମର କୁମାର ପୂର୍ଣ୍ଣିମା କଣ କେମିତି ହୁଏ ସେଠି ଗାଁ ରେ।
କୁମାର ପୂର୍ଣ୍ଣିମି ତ ବଢିଆ ହୁଏ ପୁରା। କୁମାର ପୂର୍ନମୀ ତ ଭଲ ହୁଏ ଆଚ୍ଛା ତମର ବାଲୁକା କରନ୍ତି କି ନାଇଁ।
ହଁ ବାଲୁକା ଆମର କରନ୍ତି ଯୋଉ ଏଥିରେ। ଆ ଭାଲୁକୁଣୀ ଓସାରେ ବାଲ୍ ବାଲୁଗା କରନ୍ତି ହଁ ବାଲୁଗା କରନ୍ତି। ହଁ ଆପ ତମର ଭାଲୁକୁଣି ଓଷା ନାହିଁ କି।
ସକାଳୁ ଆମେ ବି ବାଲୁକା କରୁ। କରୁ କିନ୍ତୁ ଉଁ କୁମାର ପୂର୍ଣ୍ଣମି ଦିନ ସଖାଳେ କଣ ଗୋଟେ ହୁଏ ଆମର।
ନା ନା ତାର ବାଲୁଗାର ବାଲୁଗାର ନିୟମ ଟା ହେଲା ଶୁଣ ବାଲୁ। କାର ମାନେ ଆମେ ସକାଳୁ ଉଠିକି ଫୁଲ ତୋଳୁ ଫୁଲ ତୋଳିକି। ଆମେ ତାକୁ ଆଗେ ଫୁଲ ମାଳ କରିଦଉ। ତାପରେ ଗୋଟେ ଆଉ ଗୋଟେ ଛୋଟ ମାଳ ଟେ କରିବୁ କରୁଥିବୁ କରିଥିବୁ ହେଲା। ତାପରେ ସେଟା ଗୋଟେ ସାତ ପତ୍ର ପୂଜା ହୁଏ ଆଗେ। ପ୍ରଥମେ ସେଟା ଅଗାଧୁଆ ହୁଏ ସେଟା ଅଗାଧୁଆ ରେ ସାତ ପତ୍ର ତୋଳୁ। ତୋଳିକି ତାକୁ କଣ କରୁନା ଉଁ ସାତ ପତ୍ର ତା ଦେହରେ ଦୁବ ତା ଦେହରେ ବରକୋଳି ପତ୍ର ସାତ। ପତ୍ର ମାନେ ସେଟା ଗୋଟେ କି ପତ୍ର ମୋର ଆଉ ଏତେ ଠିକ ସେ ମନେ ନାହିଁ। ସେଇ ପତ୍ର ତୋଳୁ ମାନେ ସାତ ସାତ ସାତଟା ପତ୍ର ସାତ ଥର। ହେଲା ଏମିତି ହଁ ସାତ ସାତ। ତାପରେ ଦୁବ ଦିଆଯିବ ତା ଦେହରେ ବର କୋଳି ପତ୍ର ଦିଆ ହବ ସିନ୍ଦୁର। ଚନ୍ଦନମରା ହବ କୁଲା ଯୋଉ ଆମର। ଯୋଉ ପାଛୁଡା ହୁଏ ଚାଉଳ ଫାଉଳ ସେଇ କୁଲାରେ ଉଁ ରଖ୍। ରଖିକି ତା ଦେହରେ ଆମେ ଇଏ କରିକି ତାକୁ ରଖି ତିଆରି ମାନେ ପ୍ରସ୍ତୁତ କରିକି। ଆମେ ଗାଧ୍ ଆମ୍ ନଈକି ଯାଉ ନଈକି ଯାଇକି ନଈକି। ଆଗେ ନଈକି ଯାଉ ନା ନ ଆଗେ ଗୋଟେ ପୋଖରୀ ଇଏରେ ଯୋଉଠି ବେଣା ବଟ ହେଇଥାଏ। ଏଇ ଯୋଉ।
ପୋଖରୀ ଫୋଖରି ଯୋଉଟି ଲଟା ଫଟା ମାଡି
ଆଚ୍ଛା ଆଚ୍ଛା ଆଛା ହଁ।
ତାକୁ ଆମେ ଯାଇକି ବେଣୀ କରୁ। ବେଣୀ କରିକି ମାନେ ସିଏ ହେଲା ଆମର ମାନେ ମେନ୍ ପୂଜା। ତାଙ୍କୁ ବେଣୀ କରୁ, ବେଣୀ କରିକି ତାଙ୍କୁ ପୁରା ହଳଦୀ ଇଏରେ ଗାଧୋଇ ଦଉ। ଗାଧେଇ ଗୁଧେଇ ସାରିଲା ପରେ, ତାଙ୍କୁ ସି ନ୍ଦୁର ଚନ୍ଦନ ଦେଇକି ଯେମିତି ପୂଜା କରିବା କଥା, ସାତ ପତ୍ରରେ ତାଙ୍କୁ ବନ୍ଦଉ। ବନ୍ଦେଇଲା ପରେ, ମାନେ ସେଇଟା ଗାଧେଇ ସାରିଲା ପରେ ହୁଏ। ମାନେ ଏଇଟା ମୁଁ କହୁଛି ଆଗେ ମାନେ ଏଇଟା ଏଇଟା କରାହବ, ତା ପୂର୍ବରୁ ଆଉ ଗୋଟେ ଜିନିଷ କରାହବ। ମୁଁ କହିବି ସେଇଟା ମାନେ ଏଇଟା ବନ୍ଦା ହୁଏ। ବନ୍ଦା ବନ୍ଦି ହେଇ ସାରିଲା ପରେ ତାଙ୍କୁ ପୁଣି ସେଠି ଗୋଟେ ଭୋଗ ଲାଗେ। ଭୋଗ ଲାଗିଲା ପରେ ତାପରେ, ଆମର ଖୁଦୁରୁକୁଣୀ ପୂଜା ହୁଏ। କିନ୍ତୁ ତା ପୂର୍ବରୁ ଆମେ କଣ କରୁ ନା ଆଗେ ସେ ସାତ ପତ୍ର ପତ୍ର ଉ ପ୍ରସ୍ତୁତ କରି ରଖିଦେଇକି, ଆମେ ଯାଉ ନଈ କି ଗାଧେଇବା ପାଇଁ। ନଈକି ଗାଧେଇକି ନଈରେ ଗାଧେଇକି ନଈରେ ଗୋଟେ ବାଲିରେ ବାଲୁ ବାଲୁକା ତିଆରି କରୁ ଦିଟା, ବାଲୁକା ତିଆରି କରିକି। ତ ସେଠି ଧୂ ପ, ଦୀପ, ଭୋଗ, ସିନ୍ଦୁର, ଚନ୍ଦନ ଲଗେଇ ସେଠି ପୂଜା କରିକି ଆସିକି ଏଠି ବେଣା ମଟରେ ପୂଜା କରି ସାରିଲା ପରେ, ଯାଇକି ଆମେ ଆସିକି ଠାକୁରଙ୍କ ମୂର୍ତ୍ତି ଙ୍କ ପାଖରେ ପୂଜା କରୁ। ଯାହାବି ଯେମ ମିତି ଯାହା ନିତି ନିୟମରେ ଆମର ପୂଜା ହବାର ଥିବ, ସେମିତି ସେମିତି ପୂଜା କରିକି ଆମେ ଭୋଗ ଇଏ କରୁ।
ଆଛା ନାଇଁ ହଁ ବହୁତ ନିୟମ ଅଛି ଆମର ସେ କେବଳ ସେଇ ବାଲୁକା ପୂଜା ଟା ହୁଏ। ଯେମିତି ତମେ କହିଲ ସାତ ପତ୍ର କିନ୍ତୁ ମୋର ଯାହା ମନେ ପଡୁଛି, କୁମାର ପୂଣ୍ଣମୀରେ ପୁରା ଭୋରୁ ଚା ଚାରଟା ସାଢ଼େ ଚାରିଟାରୁ କଣ ଗୋଟେ ଆଗେ ପୂଜା କରନ୍ତି? ନ ଲୋଟା ପାଣିଥୋଇବେ ଲୋଟାରେ ପାଣି ଥୋଇବେ, ତା ଦେହରେ ଗୁଆଟେ ପଡି
ନା ନା ସେଟା ଭୋର ନୁହଁ, ସେଇଟା ରାତିରେ ସେଇଟା ଅର୍ଘ୍ୟ ଟେକନ୍ତି, ଚ ଚନ୍ଦ୍ରଙ୍କୁ ଅର୍ଘ୍ୟ ଟେକି
ହଁ ସେଇଟା ତ ଆମେ ପାଣି ଦଉ, ଯୋଉ ହାତରେ କହୁଛ। ହାତରେ ଯୋଉ ସାତ ଆଞ୍ଜୁଳା ପାଣି ଦଉ ନା ସେଟା ତ ହୁଏ। କିନ୍ତୁ ସେଇଟା ପଡିକି ରୁହେ ରୁ ରୁ ସେଇଟା ସେମିତି ଥିବ, ତା ଦେହେରେ ହଳ